ହ୍ୟାଲୋ।
ହ୍ୟାଲୋ। ହୁଁ, ଭାତ ତରକାରୀ ରୋଷେଇ ବସିଛି ଆଉ
ଓହୋ ଆରେ ଆରେ ଭୁଲ ରେ ଗୋଟେ ଆପଣଙ୍କ କତିକି ଗଲା ଭାରିି ଆଉ
ହଁ ହଉ ଆସୁ କିଛି ଅସୁବିଧା ନାହିଁ
ନାଇଁ ନାଇଁ ସେଟା ଗୋଟେ ଭୁଲ ରେ ଗଲା ହାରି
ହଁ।
ହଉ ଆଉ ଖିଆ ପିଆ ହେଇ
ଆ ଖିଆ ପିଆ କେମିତି କଣ ସବୁ ସାରିଲେଣି ନା ସାରିନାହାନ୍ତି?
ନାଇଁ ସାରୁନି ବଢାବଢି‌ କରୁଛି।
ଓହୋ ଅଁ। ହଉ ଖାଇନ କିଛି ସମୟ କଥା ହେଇ ପରିଲା ପରେ ଖାଇକି ଯୋଉ ଇଏ କରିବେ ଆଉ।
ହଁ ହଁ ହଁ। କ୍ଷୀର ବସେଇଚି କ୍ଷୀର ଫୁଟୁଛି। କ୍ଷୀର ଫୁଟୁଚି କ୍ଷୀର କରି ଫୁଟା ଫୁଟି କରିସାରିକି ବାପା ଖାଉଛନ୍ତି ବାପା ଖାଇସାରିଲେ ତାଙ୍କ ପରେ ଆମେ ସବୁ ସାଙ୍ଗ ହେଇକି ସବୁ ବସି ପଡିବେ ଆଉ କଣ ହଁ
ଆଉ। ଆଉ ଆଜି କଣ କେମିତି କଣ ସବୁ ରୋଷେଇବାସ କରିଛନ୍ତି ଆଉ ବର୍ଷା ଫର୍ଷା କେମିତି ସବୁ ହଉଛି ଟିକେ କୁହନ୍ତୁ।
ଆଉ ରୋଷେଇ ବାସ ଭାତ ହେଇଚି ଡାଲି ହେଇଚି ମାଛ ତରକାରୀ ଆଉ ଅଂ ଆଳୁ କଲରା ତାକୁ ଟିକେ ସିଝା ହେଇକି ଭର୍ତ୍ତା ହେଇଚି। ବଡ଼ି ଆଉ ଇଏ କହିଚି ବଡ଼ି ବାଦାମ ଏମିତି କରା ହେଇଚି ଆଉ। ସଲରା ଟିକେ ହୋଇଚି ଅଣା ହେଉଚି ଭଜା ହବ ବୋଲି।
ଥଣ୍ଡା ହେଇ ଯାଉଚି ଏତେ ଜୋରେ।
ହଁ ଥଣ୍ଡା ଟିକେ ଆ
ଦେଖୁନାହାନ୍ତି କେମି ତିଆ ମେଘ ହୋଉଚି ଆଉ ଥଣ୍ଡା ହବନି ପୁଣି ଗଦି ଫଦି ଉରା ଓଦା ଓଦା ଲାଗୁଚି ଜମା ଭଲ ଲାଗୁନି।
ହଁ ସେଇଆପା ବୋହୁତ ଜୋରେ ଇଏ ଲାଗୁଚି। ଥଣ୍ଡା ବେଶି ହେଇଗଲା ବେଳକୁ କଣ ହୋଉଚି କି ଲାଇନ୍ ଫାଇନ୍ ନାହିଁ ନା ସେଇଥିପାଇଁ ଅସୁବିଧା ହୋଉଚି ଆଉ କଣ କରିବା ଏମିତି ଚାଲିଚି ଆମର ଏଠି ବୋହୁତ ଜୋରେ ବର୍ଷା ହେଉଚି।
ତା ମାନେ ବର୍ଷା କୁହନ୍ତୁନି ଏମିତିଆ ବ ର୍ଷା ହେଇଚି ଆଜିକାଲି ଏଇ ଯୋଉ ଯୋଉ ମାନେ ସବୁ ଏ ଯୋଉ ପୁଅରୁ ଝିଅ ହେଇ ଯାଉ ଜେଣ୍ଡର ଚେଞ୍ଜ କରିକି ସେଇମାନେ ଯେମିତିଆ ଡ୍ରେସ ପିନ୍ଧି ତାଙ୍କୁ ଦେଖିଲେ ଖାଲି ହସ ମାଡିବ।
ହଁ। ହଁ ପା କଣ କରିବା ଆଜି ଜେନେରେସନ ଏଇ ଟାଇପରେ ହେଇଯାଇଚି। ତାର କିଛି ଗୋଟେ ସଲ୍ୟୁସନ ବି ନାହିଁ ସେମାନେ ଯେମିତି ୟୁଜ କରୁଚନ୍ତି
ସରକାର ତାର କିଛି ଗୋଟେ ବି ବାହାର କରୁନାହାନ୍ତି ତାପରେ ଏବେ ଯୋଉ ବର୍ଷା ହୋଉଚି ଏଇ ଯୋଉ ଡ୍ରେନ ଫେନ୍ ଯୋଉ ଭାଙ୍ଗିକି ଲୋକମାନଙ୍କ ଜୀବ ସବୁ ନେଇଯାଉଚି।
ହଁ। ଡ୍ରେନ୍ ଆମର ଭୁବନେଶ୍ଵର ଆଡେ ବୋହୁତ ଏ ଏ ଲାଇନ୍ ତ ନାହିଁ କିନ୍ତୁ ଭୁବନେଶ୍ୱର ଆଡେ ଏମିତି ଡ୍ରେନ୍ ଭାଙ୍ଗିଚି ଯେ ଜଣେ ନିଖୋଜ ହେଇଯାଇଚି ଗୋଟେ ପିଲାଟେ। ଆଉ ଆପଣ ଯୋଉ ଏଠି କୁଆଡେ ଯାଉଚନ୍ତି କି? ଏଁ ଯାଜପୁର ର ବିଷୟରେ କିଛି ଜାଣିଥିଲ ଯାଜପୁର ର ଯୋଉ ଆମର ବିରଜା ମନ୍ଦିର ବିଷୟରେ। ହାଲୋ ବିରଜା ମନ୍ଦିର ବିଷୟରେ କିଛି ଜାଣିଚନ୍ତି? ଆ ବିରଜା ମନ୍ଦିର ବୋହୁତ ପ୍ରସିଦ୍ଧ ସେଠି ସାତ ଆଉ ସେଠି ଆମର ସାତ ଭଉଣୀ ମଙ୍ଗଳା ବିମଳା କମଳା ସବୁ ଠାକୁରାଣୀ ମାନେ ଅଛନ୍ତି ଚଣ୍ଡି ଚାମୁଣ୍ଡା ମାନେ ଅଛନ୍ତି ଭାରି ଦେ ଖିବା ପାଇଁ ସୁନ୍ଦର ସେଇ ଏରିଆ ବୋହୁତ ସୁନ୍ଦର ହେଇଚି ଆହୁରି ଗୋଟେ ଯାଜପୁର ରୋଡର ଥୁ କେଉଁଝର ଡିଷ୍ଟିକ ଯାଜପୁର ଦେଇ ଯୋଉ ଯାଉଚନ୍ତି। ସେଠି ଆମର ମା ତାରିଣୀ ଅଛନ୍ତି। ସବୁଠାରୁ ପ୍ରସିଦ୍ଧ ଡାକିଲେ ଯେମତି ଓ କରନ୍ତି ସେଠି ସାନ ଘାଗରା ବଡ ଘାଗରା ଗୁଣ୍ଡିଚା ଘାଇ। ବୋହୁତ ଦର୍ଶନୀୟ ସ୍ଥାନ ଭୋଜି କରିବା ପାଇଁ ବଢିଆ ଲାଗେ ଆମର ସବୁ ର୍କଲି ଷ୍ଟାପ ମାନେ ସେଠିକି ଯାଉ ଭୋଜି ଭୁଜା କରୁ। ଆଉ ହୋଉଚି କରୁ। ପିକିନିକ କରୁ ବୁଲାବୁଲି ଦର୍ଶ ମାନେ ପିକିନିକ ସ୍ପଟ ଫ ଟ ଉଠେଇବା। ଆଉ ସେପଟରେ ଗୋଟେ ଜଗନ୍ନାଥ ମନ୍ଦିର ବି ଅଛି। ବୋହୁତ ସୁନ୍ଦର ଦେଖିବା ପାଇଁ ବୋହୁତ ବଢିଆ ଫେରିଲା ବେଳକୁ ସେ ଜଗନ୍ନାଥ ମନ୍ଦିର ଦର୍ଶନୀୟ ଇଏ। ତାକୁ ନ ଦେଖିକି ଆଉ ଆସିହବନି ଆ ମା ତାରିଣୀଙ୍କ କ ଥା କାହିଁକି କୋହୁଚନ୍ତି ମା ତାରିଣୀଙ୍କ ପାଖରେ ତ ବସିଲେ ତ ମାନେ ମନ ଇଏ ହବ ମାଙ୍କ ପାଖରୁ ଆସିବାକୁ ଇଚ୍ଛା ହବନି। ଏତେ ମଣିଷର ଯେତେ ଦୁଃଖ ସବୁ ଥିବ ସେଇଠି ହିଁ ସବୁ ହଉଛି ଏମତି କିଏ କହିବ ସରିଛି ଆଉ ଘର ମୁହାଁ ହେବାକୁ ଇଚ୍ଛା ହବନି ଏତେ ଭଲ ଲାଗେ ସେ ଜାଗା। ଯଶ ସେ ଠାକୁରଙ୍କର ଭକ୍ତି ବହୁତ ବଢିଆ। ଆଉ ଆମର ଏପଟରେ ଢେଙ୍କାନାଳ ରେ ସେ ଯୋଉ ଅଛି କଣ କହିଲେ ଯୋଉ କପିଳାସ। ଶିବ ମହାଦେବ ଅଛନ୍ତି ସେଠିତ ତାଙ୍କ କଥା କହୁଛନ୍ତି ତେରଶହ ବାଉନ ପାହାଚ ଚଢିକି ଯାଉଛନ୍ତି ଲୋକ ଏପଟରେ ଗାଡି ଆସୁ ସୁବିଧା ଅଛି ମାଙ୍କର ତ ଲକ୍ଷ ଲକ୍ଷ ଲୋକ
ମାନେ ଏବେ ଏତେ ଜୋରରେ ଗରମ ହେଲା ମାନେ ଗରମ ହଉଥିଲା ଏତେ ଜୋର୍ ରେ ମେଘ ହଉଛି ତା ମେଘ କଣ କହିବି ଆଉ।
ହଁ ବର୍ଷା ଟା ବହୁତ ଜୋରେ ହଉଛି କଣ କରିବା। ଆମର ଏଠି ଗୋଟେ ଜାଗାରେ ଖାଲ ହେଇଯାଇଛି ମାନେ ଘାଇ ଫିଟିଛି ସେ କହିବା କଥା ନାଇଁ। ଆଉ ସେ ପରିସ୍ଥିତି କହିଲେ ନ ଚଳେ। କିନ୍ତୁ ଆମେ ରହିଛୁ ନୂଆ ଘରକୁ ଯେହେତୁ ଆଇଛୁ ଗାଁ ର ପୁରୁଣା ଘର ଛାଡ଼ିକି ନୂଆ ଘର କିଣିଥିଲୁ ସେଇଠିକି ଆସିଛୁ ସେଇଠି ହଉଛି ଗାଁ ର ମୁଣ୍ଡ ପୁରା ଲାଷ୍ଟ ମୁଣ୍ଡ ଆମେ ରାସ୍ତା ପାଖାପାଖି। ବହୁତ ଇଏରେ ଚଳୁଛୁ ଆମର ପରିବାରରେ ମଧ୍ୟ ଚାରି ପାଞ୍ଚ ଜଣଙ୍କର ମେମ୍ବର ବେଶୀ ନୁହନ୍ତି ବହୁତ କମ ମେମ୍ବରରେ ଆମେ ଚଳଛୁ ପୁଣି ଘର ଲାଇନ କଟୁ କଟି ଯାଉଛି କାଲି ବର୍ଷା ହେଲା ଘଡ଼ଘଡ଼ି ସହ ହେଲା ଲାଇନ୍ କଟିିଗଲା।
ମାନେ ନିଜକୁ ବର୍ଷା ହେଲେ ଲାଇନ ନିଜକୁ କଣ ଭାବେ ମୁଁ ଜାଣିପାରନି ସାଙ୍ଗେ ସାଙ୍ଗେ ଟଙ୍ଗ ଟଙ୍ଗ ହେଇ କାଟିବା ଟା ସାରା।
ହୁଁ ଲାଇନ୍ କଟିବାରେ ଏତେ ପ୍ରୋବ୍ଲେମ ହଉଛି କଣ ଆଉ ଆପଣଙ୍କୁ କହିବି। ସବୁ ତ ଇଏ ହଉଛି ଆମେ ବହୁତ କଷ୍ଟେମଷ୍ଟେ ଚଳୁଛୁ। ହୁଁ। ଆଉ ଏମିତି ହେଇଛି ଘଟଣା ଏଠିକାର ସିଚୁଏସନ ଟା।
ନାଇଁ ଆପଣଙ୍କ ଘରେ କିଏ ଜଣେ ଭାଷା ଖରାପ କରୁଛନ୍ତି।
ନାଇଁ ନାଇଁ ନାଇଁ ସିଏ ଟିକେ ପାଗଳ ପିଲା। ସେଟିକେ ପାଗଳୀ ଛୁଆ ଟିକେ ଅଛନ୍ତି ସେ ଟିକେ ତାଙ୍କର ମୁଣ୍ଡ ଦୋଷ ଅଛି ମାଡ ଦୋଷ ଅଛି।
ନା ଯେ କିଛି ସେରାର ପାଇଁ ମୁଁ କିଛି ଅବଜେକ୍ଟ ଟେନ୍ସନ ନାଇଁ ହେଲେ ସେ ଯୋଉ କଥା କହିଲେ କଟିଯିବ ପଇସା ଟା ନା ସେଥିପାଇଁ।
ହୁଁ ହୁଁ ହୁଁ ହୁଁ ସେ ତାର ଭିତରେ ଅଛି କଣ କରିବା। ହାଣ୍ଡିକ୍ୟାପ୍ ପିଲଟା ତାର ଟିକେ ଉଁ ରହୁଛି ତାର ମୁଣ୍ଡ ଦୋଷ ରହୁଛି ଛୁଆ ଦିନଠୁ ରହିଛି କେବେ ହଉଛି ଆଉ ହବ ଠିକ୍ ହବ କି ନାଇଁ ଠିକ ନାଇଁ ବୟସର ବହୁତ ଅତିକ୍ରମ କର ଗଲାଣି ଆଉ ସେମିତି ରହିଛି ଆଉ କଣ କିଛି ତାର କିଛି ନିଧାନ ହିଁ ନାହିଁ। ଏମିତି ଅସୁବିଧା ରହିଛି। ଆଉ ଏଇ ବର୍ଷା ଟିକେ ଟିକେ ଫିରି ଫିରି ହଉଛି ଛୁଆ ସବୁ ପଦାକୁ ବାହାରିଲେଣି।
କୁହନ୍ତୁନି ବର୍ଷା ବର୍ଷା ଏତେ ହଉଥିଲା ସକାଳୁ ଆ ଯେ ଉଠିବାକୁ ଇଚ୍ଛା ହେଲାନି।
ହୁଁ।
ଏବେ ଖାଲି ମେସୋ ରେ ଅଫର ଚାଲିଛି ଏ ଯୋଉ ଇଏ ଅଫର କଣ କହିଲେ? ଯୋଉ ଖାସ କରିକି ଏବେ ଜୁଲାଇ ମାସଠୁ ଅଫର ଲାଗିଲାଣି ଚାରି
ଆଜ୍ଞା ଡ୍ରେସ ଫେସ ସବୁ ଜିନିଷ ଉପରେ ଅଫର ରହିବ ଟିକେ ବର୍ଷା ଦିନ ଇଏ ସବୁ ଅଫର ଟିକେ ରହିବ। ଆଉ ସେଠୁ ଯାଇକି ଆସିବେ ଶୀଘ୍ର ଟିକେ ତରକାରୀ ନେଇକି ତାଙ୍କ ଘରେ ଟିକେ ଦେଇ ଦେଇେଇକି ଆସିବେ। ଆଉ ଆମ ସେ ପୁଅ ଟା ଦେଇଥାନ୍ତା ନିଜେ ନେଇକି ଯିବାକୁ ପଡିବ। ଉଁ ଆଉ ଆଉ ଟିକେ ପରେ ଆମେ ଖିଆ ପିଆ କରିବୁ ବାପା ଖାଉଛନ୍ତି। ଖାଇ ସରିଲା ପରେ ଖିଆ ପିଆ କରିବୁ। ସକାଳୁ ଯାହା ଖାଇଥିଲୁ ପିଠା ଟିକେ ଖାଇଥିଲୁ ପିଠା ଟିକେ ଖାଇଥିଲୁ ସୁଜି କାକରା ଖାଇଥିଲୁ। ଆଉ ଚକୁଳି ଟିକେ ଥିଲା କ୍ଷୀର ଲଗେଇକି ଖାଇଥିଲୁ ଆଉ ଚା
କୁହନ୍ତୁନି ଏବେ ଯେମିତିଆ ମେଘ ଏବେ ଯେମିତିଆ ମେଘ ହଉଛି ଇଚ୍ଛା ହଉନି ମାନେ ବସିବାକୁ ଇଚ୍ଛା ହଉନି ଏତେ ଗରମ।
ହୁଁ ପାଦ ସବୁ ପରାସ ହେଇଗଲାଣି ପାଦ ଥଣ୍ଡା ଲାଗୁଛି ତାପରେ ଗୋଡ ହାତ ବି ବହୁଛି ଦରଜ୍ ଲାଗୁଛି। ପାଣି ଟା ଧରିବ ଜର ଫର ହବ ସେଇଥିରେ। ହଁ ଆଉ ଆଉ କୁହ?
ତାପରେ ଏବେ ଗରମ ଯେମିତି ହଉଛି ବ ମାନେ ଗରମ ତ ଯାହା ଯାହା ହଉଥିଲା ବସିବାକୁ ବି ଇଚ୍ଛା ଲାଗୁନି। ଏତେ ଗରମ ଆଜିକାଲି ତ ଗେମ୍ ଲୋକଙ୍କ ଜୀବନକୁ ଖାଉଛିି ବେସି ଗେମ ତାପରେ ଏବେ ମୁଣ୍ଡ ରେ ଖାଲି ବର୍ଷା ଦିନ ଆଇଲା ମାନେ ଖାଲି ଉଙ୍କୁଣି ମାନଙ୍କର ଚାଲ୍ଲା ଯାତ୍ରା।
ହଁ।
ଉଙ୍କୁଣି ଏତେ ଏତେ ହେଇଯାଉଛନ୍ତି ମୁଣ୍ଡରେ ଏ ଅସମ୍ଭବ ଉଙ୍କୁଣି।
ଉକୁଣୀ କଥା କାଇଁ କହୁଛନ୍ତି। ସେ ତ ପାଣି ପଡ଼ିଲେ ପୁଣି ହବ ଆଉ କଣ କରିବା। ସେ ଯାହାହଲେ ବି ହେବ। ଏବେ ଆଉ କିଛି କରିହେବନି ଟିକେ କ୍ଷୀର ବସୋଉଛି ଏବେ ଟିକେ ନାକୁ। କ୍ଷୀର ଟିକେ ବସେଇ ଦଉଛି ଆଉ କାମ ବହୁତ ରହିଗଲାଣି। ଏନା ବାସନ ପତ୍ର ମଯାମୁଜି ହବ ଇଏ ହବ ବହୁତ କାମ ଆମ ଏନା ରହିଛି କଣ କରିବା ସବୁ କରିବାକୁ ପଡିବ। ହୁଁ। ଗାଧୁଆ ପାଧୁଆ କଲେଣି ନା ନାଇଁ ନା ଗାଧୁଆ ପାଧୁଆ
ଗରମ ହୋଉ ମାନେ ଶୀତ କରୁଥିଲାତ ପାଣି ବସେଇଛି ଗାଧୋଇବା ପାଇଁ।
ଓହୋ ହ ହଁ ଭଲ ହେଇଛି ପାଣି ଟିକେ ବସେଇ ଦେଇକି ଏଯୋଉ
ନାମ ଗରମ ଟା ସତରେ ସମ୍ଭାଳି ହଉନି।
ହଁ। ହଁ। ଆଉ
ତାପରେ ଏବେ ତ ଏବେ ତ ଯାହା କୁହନ୍ତୁ ବର୍ଷା ତ ଅତ୍ୟଧିକ ହଉଛି ମତେ ଲାଗୁଚ ତଳିଗୁରା ସବୁ ନଷ୍ଟ ହେଇଯିବ ବୋଧେ।
ହଁ। ଆ କେତେ ମିନଟ୍ ହେଇଗଲାଣି ରଖାହବ? ଖାଇବାକୁ ଡାକୁଛନ୍ତି ଦେଖିଦିଏ ଟିକେ ନଅ ମିନିଟ୍ ଆଉ ଅଛି ଆଉ ଅଳ୍ପ ସମୟ ହେଇଯିବ। ଆଉ ଅଳ୍ପ ସମୟ ହୁଁ ଗୋଟେ ମିଣ୍ଟ। ହଉ ଦି ତିନିିମିଣ୍ଟ ଭିତରେ ମୁଁ ଯାଉ ଚି ଯିବା ଆଉ କଣ କରିବା ଠାକୁର ପୂଜା ଆମର ସରିଯାଇଛି ଏନା ଯଦି ହେବ ଆମର ଝିଅଟା ଗାଧୋଇଯାନ୍ତା ଟିକେ ପୂଜା କରିଥାନ୍ତା ପୂଜା କରିସାରିକି ଟିକେ କରିକୁରା ଦେଇଥିଲେ ଲାଇନ ନଥିଲା ବୋଲି ପୂଜା କରିହେଲାନି। ହଁ ପୂଜାପୂଜି କରିଦେବ ଆମ ତୁଳସୀରେ କଣ ପାଇଁ ମ ହୋଉଛି ଏଇଟା ମ ଇଏ ହେଇଯାଉଛି ଚି ଜନିହୋଉନି। ପୋକ କା ଖାଇ ଦଉଛନ୍ତି ନା କଣ ତୁଳସୀ ଟିକେ ମରି ମରି ଗଲେଣି।
ତୁଳସୀ ମ ତୁଳସୀ ମରିଗଲେ ଭଲ ନୁହେଁ।
ମୁ ଜାଣିଛି କିନ୍ତୁ ମରିନି ସେଟା ପତ୍ର ଗୁଡା କାହିଁ ଝଡ଼ିଗଲା କିଛି ବୁଝି ହଉନି। ବର୍ଷା ଏତେ ଜୋରେ କିଛି ବୁଝି ହଉନି। ଏଇଠି ନା ପଡୁନି କିଛି ଆଉ ଏମିତି ହେଇଛି ଘଟଣା। ଏ ଆମ ଏଠି ତ କଣ ବାରିକ ସେଲୁନ କୁ ସବୁ ଧାଇଁଲେଣି। ଚୁଟି କାଟି ଆଜି ରଇବାର ଟା ତ ସବୁ ଚୁଟି କଟା କଟି ପାଇଁ ସବୁ
ମେଘ ହୋଉଥିଲା ଯେ କିଛି କରି ହୋଉ ନଥିଲା ଏବେ ଟିକେ ଟିକେ ତ ଯାହା ହୋଉ ମେଘ ଛାଡିଚି। ଆଉ ଘଣ୍ଟେ ଯାଉ ଫୁଣି ନ ମେଘ ନାଦିଦବ।
ହୁଁ।
କଣ କରିବା ଏମିତି ମେଘ ହେଲା ଆଉ କିଏ କଣ କରିପାରିବ ବସି ହୋଉଚି କି ଉଠି ହୋଉନି।
ହଁ। ଆଉ ଏମିତି ପରିସ୍ଥିତି ହେଇଚି ଲୁଗାପଟା ଧୁଆଧୁଇ ହେଇନି ଯାଉଚି ଲୁଗାପଟା ଧୁଆ